ହଉଁ ସୁପ୍ରଭାତ।
ସୁପ୍ରଭାତ କଣ କରୁଥିଲେ?
ନାଇଁ ବସୁଛି ତମେ?
ହଁ ମୁଁ ବି ଏଇଠି ବସେଇଛି ଆଉଗାଧୁଆ ପାଧୁଆ ସରିଲାଣି।
ନାଇଁ ଗାଧେଇନି ଆହୁରି
ଓହୋ ହୋ ଲେଟରେ ଉଠିଲ ତାହେଲେ ଆଉ ।
ହଁ ଆଜି ଟିକେ ଲେଟ ହେଇଗଲା।
ହଉ ମୁଁ ଟିକେ ଆଜି ଶୀଘ୍ର ଉଠି ପଡ଼ିଛି ତ?
ଓହୋ ଆଉ ପୂଜା ହେରାକୁ ସରାଇଲେଣି କି?
ମୁଁ ଗାଧେଇ ସାରିଲିଣି।
ଗାଧେଇ ସାରିଲଣି?
ହଁ ହଁ ଗାଧୋଇ ସାରିଛି ବସିଛି ଆଉ କେମିତି ଅଛନ୍ତି?
ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି।ଆଉ ମୁଁ କହୁଥିଲି କି ଆପଣଙ୍କର ଏକକ ପରିବାରରେ ରହୁଛନ୍ତି ନା ଯୌଥ ପରିବାରରେ ରହୁଛନ୍ତି?
ତ ଏକକ ପରିବାରରେ ରହୁଛୁ।
ଓହୋ ହୋ ଭଲ କାରଣ ମୁଁ ବି ଗୋଟେ କାଲି ଦୂରଦର୍ଶନରେ ଦେଖୁଥିଲି କି ଯୌଥ ପରିବାରରେ ରହିବା ଆଜିିକାଲି କମିଗଲାଣି । ଆପଣ କହିପାରିବେ ଏମିତି କଣ ପାଇଁ ହଉଛି?
ସେଇଟା ହଉଛି ମାନେ ଗୋଟେ ପରିବାର ଭିତରେ ସଦସ୍ୟ ମାନଙ୍କ ଭିତରେ ସେତିକି ସମ୍ ପୁଣ୍ୟ ନଥାଉଛି ସମ୍ପର୍କ ନଥାଉଛି ଆଉ ସେଇଟା ଭାଙ୍ଗି ବି ଯାଇ ଥାଉଛି ଧୀରେ ଧୀରେ ରମ ଯୋଉଟା କି ଏକକ ପରିବାର ରହିବା ଦ୍ଵାରା ସେମାନେ ଅଲଗା ଅଲଗା ରହୁଛନ୍ତି। ଆଉ ତ ଦ୍ଵାରା ସେମାନଙ୍କ ଭିତରେ ଭଲ ସମ୍ପର୍କ ବି ଥାଉଛି। ଆଉ ବହୁତ କମ୍ ସମୟରେ ମଧ୍ୟ ସେମାନେ ଦେଖିବାକୁ ପାଉଛନ୍ତି ମିଶିଥାଉଛନ୍ତି। ଗୋଟେ ଜାଗାରେ ତ ଆଉ ସେତିକି ଭିତରେ ହାଁ ଭଲ। କଥାବାର୍ତ୍ତା ହିଁ ସେମାନେ ହେଇଥାଉ ହୁଁ। ଆଉ କିଏ କାହାର ମାଡ ଗୋଳ ହିଁ ନଥାଉଛନ୍ତି କି ସେବିନ ଖବ ଏକକ ପରିବାର ଦ୍ଵାରା ଭଲ ହେଇଥାଉଛି ସମ୍ପର୍କ ସେମିତି କିଛି ଇଏ ନାହିଁ।
ହଁ ସେଇଟା ବି ସତ।
ସେମାନେ ବହୁତ କମ ଦିନରେ ଦେଖିବେ ଆଉ ସେମାନଙ୍କ ଭିତରେ ସେତିକି କିଛି ରାଗ ଦଵେଷ ଆଉ ଆସିବନି କାରଣ ବହୁତ କମ ଦିନରେ ଦେଖିବେ ନା ସେମାନେ। । ସେଇଥି ପାଇ
ଆଉ ଆମେ ତ ଜାଣିଛେ ସବୁର କିଛି ସକାରାତ୍ମକ ଆଉ ନକାରାତ୍ମକ ତ ରହିଛି ନିହାତି ଭାବରେ
ହଁ ସେଇଟା ତ ସତ କଥା କଣ ପାଇଁ ବୋଲି ଗୋଟେ ମାନେ ଘରେ ଯେମିତି କୋଣ ଥାଏ ସେମିତି ତ ସମସ୍ତଙ୍କର ମାନେ ଇଏରେ ମାଡ଼ଗୋଳ ହେବାଟା ହେବ ଏବେ ଏମିତି କିଛି ନାହିଁ ଯେ ଏକକୁ ପରିବାରରେ ବି ହଉନଥିବେ କିଛି ରାଗ ଦୁଇ ନଥିବ ସେମିତି କିଛି ନହିଁ ଏଇଟା ହଉଛି ଯେ କେମିତି କିପରି ଗୋଟେ ଜାଗାରେ ନିଜକୁ ହିଁ ଆଡଜଷ୍ଟ କରିବା ସେଇଟା ହଉଛି
ହଁ ତ ଆମକୁ ବି ସମସ୍ତଙ୍କ ସହିତ ମନକୁ ଧରିକି ପରିବାରରେ ସନ୍ତୁଳନ ବଜାୟ ରଖିବାକୁ ପଡିବ। କାରଣ ମୁଁ ବି? ଦେଖୁଥିଲି ସେଦିନ ଦୂରଦର୍ଶନ ରେ କି ଯଉଥା ପରିବାରରେ ଜଣେ? ଆଉ ମାନେ ତାଙ୍କର ତିନିଟା ପିଢି ସେଇ ପରିବାରରେ ହିଁ ରହୁଛନ୍ତି ଆଉ ତାଙ୍କର ଜେଜେବାପା ଠୁ ଆରମ୍ଭ କରି ତାଙ୍କ ବାପା ତାଙ୍କ ବାପା ସମସ୍ତେ ଆଜି ପର୍ଯ୍ୟନ୍ତ ସେମାନେ ମିଶିକି ଚଳୁଛନ୍ତି ତାଙ୍କ ଭିତରେ ଯାହାବି ରାଗ ଦ୍ଵେଷ ଭାବ ଆସୁ ତାକୁ ମାନେ ଅନ୍ୟ ପାଖରେ ପକେଇକି ସେ କେମିତି ଆଗକୁ ବଢୁଛି।ତୁମେ ଦେଖିକିତ ଏଇଟା ବହୁତ ଖୁସି ଲାଗିଲା କିନ୍ତୁ ଆପଣ ଯେମିତି କହିଲେ ଏକକ ପରିବାରରେ ବି ଆମେ ସମସ୍ତେ ବହୁତ ଖୁସିରେ ରହୁଛେ।ମୁଁ ବି ଏକକ ପରିବାରରେ ରହୁଛି। ଆଉ ସେ ୟୁବି ଆମର ଊ କଣ କିଛି ଆମର ଚିନ୍ତା ଆ ରହୁନି କହିଲା ଭଳିଆ ଆଉ ଆମ ଭିତରେ, ପରସ୍ପର ଭିତରେ ସମ୍ପର୍କ ମଧ୍ୟ ଭଲ ହେଇକି ରହୁଛି।ଆମର ଭାଇ ଭଉଣୀ ସମସ୍ତଙ୍କ ଭିତରେ ତ ମ ମତେ ବି ଲାଗୁଛି ହଁ ଯୋଟା ଚାଲିଚି ସେଇଟା ବି ଠିକ୍।
ତ ଭଲ କଥା ହେଲେହେଲେ ମାନେ ଏବେ ଯାଇ ଏମତି ଯଦି ରୁହେଁ ପାରୁଚ଼ନ୍ତି ଯୌଥ ପରିବାର ମଧୁ ବୋଲେ କିଏ ଜଣେ? ତାହେଲେ ତ ସେଇଟା ଭଲ ।
ହଁ ଏଇଟାରୁ ଗୋଟେ ସମସ୍ତଙ୍କ ପାଇଁ ପ୍ରେରଣା ଦାୟୀ ସେଥିପାଇଁ ତ ବୋଧେ ଦୂରଦର୍ଶନରେ ଦେଖେଇଛି ନହେଲେ ଏଇଟା କଣ ପାଇଁ ଦେଖେଇଥାନ୍ତା। ଆଜିକାଲି ଦୁନିଆରେ ଏଭଳି ଗୋଟେ ବିରଳ ଘଟଣାକୁ ସେଥିପାଇଁ ଦୂରଦର୍ଶନ ରେ ସିଏଏ ଦେଖେଇଛି। ସମସ୍ତେ କେମିତି ତାଙ୍କଠୁ ଟିକେ ପ୍ରେରଣା ପାଆତ୍ ତୁ ଆଉ।
ଆଉଉ ତାହେଲେ ଏ ସେଇଟା ତ ଭଲ କଥା ଯେ ଯୋଉ ତ ପରିବାର ଏକକ ବିଵଅ ଖାଲି ନା ଅଲଗା। କିନ୍ତୁ ସମସ୍ତଙ୍କ ଭିତରେ ମଧୁର ସ ସମ୍ପର୍କ ଥିବାର ଅଛି।
ହଁ କାରଣ ପରିବାର ତ ହିଁ ନା ନା ସେ ଯେକକ ହଉ କି ଯୋଉତ ହଉ ପରିବାର। ପରିବାର ଭିତରେ କାହାର ଆମର ଦେହ ଖରାପ ହେଲେ ହଁ।
ଭୋଜି ଗିରାକ ହଉଛି। ବୁଲେ ଯେତେବେଳେ ଆମେ ମିଶି କି ଯାଇଥାଉ ଛେ ତା କୋ ଘରକୁ ଟିପେ ଖୁସି ଲାଗିଥାଉଛି ଗହଳି ହେଥାଉଛି ସମସ୍ତଙ୍କର ଆସିି ଥାଉଚନ୍ତି ଚିହ୍ନା ଜଣା ସମସ୍ତ ତଙ୍ଗର। ବୋଲି କେତେ ଭଲ ଲାଗିଥାଉଛି ହେଲେଲେ ସେତିକି ବେଳେ ଆମ ଭିତରେ କିଛି ଖରାପ ଆଂ କାହାକୁ ବି କିଛି ଦେଖା ଯାଉନି କି କାହା ବିଷୟରେ ଖରାପ ବି ଆସୁନି। ଯଦି ସେମିତି ଆମେ ସମତ୍ ଚଳିଥାନ୍ତେ ବଲେ ଆମ ପାଖରେ ମାନେ କୌଣସି ଏବେ ଯଦି ଅସୁବିଧା ସମୟରେ ଆମ ପାଖରେ ସମସ୍ତେ ଛିଡା ହେଇଥାନ୍ତେ।
ହଁ ଏଇଟା ତ ଆପଣ ଏକ୍‌ଦମ ସଠିକ ତଥ୍ୟ ଦେଇଛନ୍ତି ଏବେ ନିକଟ ଅତୀତରେ ମୋର ଓ ଦାଦା। ଙ୍କ ଝିଅର ବାହାଘର ଥିଲା ଆମେ ସମସ୍ତେ ଏଇଠୁ ଯାଇଥିଲୁ ତ ଆହୁରି ବି ସମସ୍ତେ ଆସିଥିଲେ ଏମିତି ଗୋଟେ ଛଅ ସାତଟା ଫ୍ୟାମିଲି ଏକାଠି ହୋଇଇଥିଲୁ ସମସ୍ତେ ବହୁତ ଭଲ ଲାଗୁଥିଲା ସେଇଠି ଆଉ କିଛି ଦେଖାଯାଉନଥିଲା କେବଳ ଆମେ କେମିତି ଭଲ ଡ୍ରେସ୍ ପିନ୍ଧିବୁ କୁଆଡ଼େ ଗୋଟେ ବୁଲିବାକୁ ଯିବୁ ଆଉ ସମସ୍ତେ ଏକତ୍ର ରହି ହୋ ସେଇଭଳି ମନୋଭାବ ଥିଲା
ହଁ ଗୋଟେ ମାନେ ଭୋଜି ଆରମ୍ଭ ହେବା ପୂର୍ବରୁ ଖାଲି ଯେମିତିକ ଲାଗୁଥିବ ଯେ ଘରେ କେତେବେଳେ ଆସିବେ ଆମ ଘର ଲୋକ ସମସ୍ତେ କେତେବେଳେ ଆସିବେ ସେମିତି ଲାଗୁଥିବ କେତେବେଳେ ପହଞ୍ଚିବ ଆମେ ଏଇଟା ପିନ୍ଧିବୁ ସେଇଟା ପିନ୍ଧିବୁ ମାନେ ଆଗରୁ ସବୁ ପୁରା ବାଛିିକିରି ଯେମିତି ରଖା ହେଇ ଯାଇଥିବ ଯେ ନାଇଁ ଆମେ ସେମିତି କରିବା ଆମେ ସେମିତି କରିବା ଅ ଏମିତି କରିବା ବୋଲି ଗୋଟେ ଥା ଆଗରୁ କିନ୍ତୁ ଆମ ଘର ଲୋକଙ୍କ ସହିତ ହିଁ ସେଇଟା ଥାଉଛି ଯୋଉଟା କି ଆମେ ତାଙ୍କ ମାନଙ୍କ ସହିତ ହିଁ ଭାବିଥାଉଚ ଯେ ନାଇଁ ଆମେ ମିଶ ଶୀଘରି ଗୋେ ତ ଆମେ ମିଶିକରି ଗୋଟେ କଲର ର ଡ୍ରେସ୍ ପିନ୍ଧିବା। ନହେଲେ ଗୋଟେ ଟାଇପ ର ଡ୍ରେସ ପିନ୍ଧିବା। ଏମିତି ବୋଲି ଥାଉଛି କିନ୍ତୁ ସେଇଟା ଅନ୍ୟ କାହା ସହିତ ସେତିକି ନିବିଡ ସମ୍ପର୍କ ନଥାଉଛି ଯେତିକି ମାନେ ଆମର ଯିଏ ଦାଦ ଦାଦା ଙ୍କର ଝିଅ ହଉ କି ବଡ ବା ବାପାଙ୍କ ଝିଅକୁ କି ପି ସିଙ୍କର ଯାହା ର କିନ୍ତୁ ଆମ ଘର ରହିଁ ବୋଇଲେ ସେମାନଙ୍କ ସହିତ ଗୋଟେ ଭଲ ନ ସମ୍ପର୍କ ଥାଉଛି ଆଉ ସେମାନେ ହିଁ ଆମର ପରବର୍ତ୍ତୀ ସମୟରେ ଭଉଣୀ ସହିତ ତାଙ୍କେ ବନ୍ଧୁ ଭାବରେ ମଧ୍ୟ ରହିଥାନ୍ତି ପୁରା ଜୀବନ ସାରା ଆଉ ତାଙ୍କେ ମାନେ ଦେଖ ଆମର ଯେତେବେଳେ ଯେ ଦୁଃଖ ସୁଖରେ ଛିଡା ହେଇଥାଉଛନ୍ତି କିଛି ନଲେଲେ ଆମକୁ ଯେତେବେଳେ ପଚାରି ଥାଉଛନ୍ତି ହେଲେ ସେତେବେଳେ ଆମକୁ କେତେ ଖୁସି ଲାଗୁଛି ଯେ ଯା ହଉ ମୋ ଭଉଣୀ ମତେ କଲ୍ କରୁଛି ଏତେ ସବୁ ହେଲା ପରେ ବି ଏତେ ସବୁ କଣ ହେଲା ବା ଦେବେ ଆମେ ଜଣଙ୍କୁ ମନ ଯେ କେତେ ଦୁଃଖ କଲେ ବି କେତେ ଦିନ ପରେ ଦେଖିବ ଘର ଲୋକ ସି କେମିତି ନା କେମିତି ଆମକୁ ଆମର ତଥ୍ୟ ଜାଣୁଥିବେ ଅବଗତ କରିବା ପାଇଁ ନିଜକୁ ସେତିକି ଚେଷ୍ଟା
ମୁ କହି ହଁ ପ୍ରତିଦିନ ତ କେହି କାହା କୁ କରିପାରିବେନି ଆ ମାନେ କଲ ସମସ୍ତଙ୍କ ପାଖରେ ସେତିକି ସମୟ ବି ନଥାଏ ଆଜିକାାର ଏତେ ବ୍ୟସ୍ତ ବହୁଳ ଜୀବନରେ ତ ସପ୍ତାହକୁ ଥରେ ହ କି ତାକୁ ଦୁଇରୁୁ ତିନି ଥର ହଉ ତ ସମସ୍ତେ ସମସ୍ତେ ତଙ୍କୁ ପଚାରିଥାନ୍ତି ସମ ଖବର କେମିତି ତମେ କେମିତି ଅଛ ତ ଏଇସବୁ ଗୋଟେ ଭଲ ଲାଗେ ଆପଣ ଯେମିତି କହିଲେ ଗୋଟେ ପର୍ବପର୍ବାଣିରେ ବି ଆମେ ସମସ୍ତେ ପୂର୍ବ ପ୍ରସ୍ତୁତି କରିଥାନ୍ତି କି ଆମେ ଏଇ ସମାନ ରଙ୍ଗର ଆମେ ଡ୍ରେସ୍ କିମ୍ବା ଶାଢ଼ୀ ପିନ୍ଧିବା ସମସ୍ତେ ସମାନ ସମାନ ପୋଷକ ପିନ୍ଧିବା ମିଶିକି ଖାଇବା ଆଉ ଗୋଟେ ବହୁତ ଭଲ କଥା କି ସମସ୍ତଙ୍କ ପାଇଁ କଣ ଏକାଠି ଅ ରୋଷେଇ ହଉଛି ସମସ୍ତେ ମିଳିମିଶିକି ଖାଉଛି ଯେ ସେଇଟା ବି ବହୁତ ଖୁସି ଲାଗେ
ସେଇଟା
ମନେ ସହରରେ ରହୁଛନ୍ତି ସେମାନେ ଯଦି ଗାଁ କ ଯିବେ ଗାଁ ପରିବେଶ ବି ତାଙ୍କୁ ଭଲ ଲାଗିବ କାହିଁକିନା ଯଉଆଡେ ଦେଖିବ ସବୁଆଡେ ସବୁଜ ରଙ୍ଗର ଚାଷ ଜମିଥିବ ସେଆଡେ ଟିକେ ବୁଲି ଆସିଲେ ମନ ପୁରା ହାଲକା ଲାଗେ
ଗାଁ ର ପରିବେଶ ହଁ ବହୁତ ଯାଇଛି ଥରେ ଯାଇଥିଲି ଯେ ସେଇଟା ବି ପୁଣି ଆମ ପରିବାର ଲୋକଙ୍କ ସହିତ ହି ଯାଇଥିଲି ସେମାନେ ଆମେ ସବୁ ମି କିରି ମାନେ ସେଦିନ ପୁରା ରାତି ସାରା ବୁଲିଥିଲୁ ସେଇ ଆମେ ଯାଇଥିଲୁ ଯେମିତି ପୂଜାରେ ଏମିତି ଥରେ ଯାଇଥିଲୁ ଯେ ତାପରେ ସେଇଟା ଆମେ ମାନେ ମିଶିକିରି କଥା ହେବା ଟା ଗୋଟେ ସିଣା ଅଲଗା ଥାଉଛି କୁଆଡେ ଗୁଟେ ଆମେ ଯାଇଥିବା କେବଳ ସେତେବେଳେ ଦେଖିବା ଖାଲି ଭଲ କଥାଁ ବାୟ କି ଆଉ କାହାର ମାନେ କାହାର ମନ ଦୁଃଖ କଲା ଭଳିଆ କେତେବେଳେ କରିବନି ଆଉ କଣ ଯଦି ବି ଅ ଅସୁବିଧା ହେଲା ବୋଲି ସମସ୍ତେ ସେତେବେଳେ ପାଖରେ ଥାାଉଛନ୍ତି ସେତେବେଳେ କିଛି ଡର ବି ଲାଗୁନି ଯେ ନାଇଁ କିଛି ହବନ କା କଣ ପାଇଁ ବ ମୋ ପାଖରେ ବି ସମସ୍ତେ ଅଛନ୍ତି ମୋର ଯଦି କଣ ବି ହେଲା ବୋଲେ ମୁଁଦ ଜଣେ ବି ହେଲେ ମୋ ପାଖରେ ଦଶ ଜଣ ଏବେ ଛିଡା ହେଇଛନ୍ତି ସେଇଟାକୁ ଭାବିକିରି ବହୁତ ଖୁସି ଲାଗିଥାଉଛି ଆଉ ଆମେ ଯେତେବେଳେ ଯେ ପତ୍ରା ହେଇଥାଉଛି ସେତେବେଳେ ଆମର ପୁରା ଥାଉ ଯେ କେତ କେତେବେଳେ ଆସିବୁ କେତେବେଳେ ଆସିବ ଯିବା ଆଜି ଯାତ୍ରା ଦେଖି ଯିବା
ହଁ ଏଇ ଦୋଳି ରେ ବସିବି।
ହଁ ତାପରେ ସେଇଟା ବିଥା ହଉଛି ଯେ ସେଇଟା ବି ଆମେ ତାପରେ ଭାଇ ଭଉଣୀ ମାଡ଼ଳ ଲାଗିଥାଉଛି ଦୋନ ପଇସା ତୁ ଦେବୁ ପଇସା ତୁ ଦେବୁ ଏମିତି ଲାଗିଥାଉଛୁ ତ ସେଇଟା ମାନେ ଭଲ ଥାଉଛି ମଜା ମସ୍ତିରେକ ବି ଆମ ଭିତରେ ସେମିତି କିଛି ରାଗରେ ବି ଆମ ଭିତରେ କିନ୍ତୁ ଏବେ ଯାଇ ବି ଭଲ ପାଇବା ଅଛି ତମେ ହୁଏତ ଅଲଗା ହେଇଯାଉ। କିନ୍ତୁ ତମକୁ ତ ସମସ୍ତେ ସେ ଜାଣିବ ଯେ ସିଏ ତମର ଭାଇ ସିଏ ତମର ଭଉଣୀ। କି ସେ ତମର ବଡ ବାପା ବା କି ତମର ପି ଏମିତି ବୋଲି ସମସ୍ତେ ଜାଣି ତମେ ଯେତେ ଅ ଗାାଇକି ରହିଲେ ବି କମେ ବୋଲେ ଆମେ ସବୁ ଗୋଟେ ସୂତାରେ ହିଁ। ମାନେ ଅଛୁ ସମସ୍ତେ ବନ୍ଧା ହେଇକିରି ଅଛୁ।
ଆଉ ଆପଣ ଆମେ ବି ପଢିଥିଲେ ନା। ପିଲାବେଳେ ବିବିଧତା ମଧ୍ୟରେ ଏକତା ଆମେ ସମସ୍ତଙ୍କ ଭିତରେ ଯେତେ ବି ଭିନ୍ନତା ଯାହା ବିି ଥାଉ କିନ୍ତୁ ସମସ୍ତେ ଆମେ ଗୋଟିଏ ହିଁ ପରିବାରର ଭଳିଆ ଲାଗେ
ହଁ।
ଯେତେବେଳେ ଏକତ୍ର କି ବା ଆମର ସେତେବେଳେ ଦୂରଦର୍ଶନ କି ଆମର ମୋବାଇଲ ଫୋନକୁୁ ଆମେ ଦେଖିବାକୁ ଭୁଲି ଯାଇଥାଉ ଆମେ ଜାିନଥାଉ କି ହଁ ମୋର ଗୋଟେ ମୋବାଇଲ ଟେ ବି ଅଛି। ସେ ତାର ସେ ଗୋଟିଏ କଣ ରେ ପଡି ଥା ଏଇଟା ତ ଗୋଟେ
ଏବେ ଦେଖନ୍ତୁ ସମସ୍ତଙ୍କ ରୁମ ରେ ସମସ୍ତଙ୍କ ରୁମ ରେ ଟିଭି ଲାଗି ଥାଉଛି ସତ କିନ୍ତୁ ପ୍ରକୃତି ଯୋଉ ଗୋଟେ ଟିଭିରେ ଆମକୁ ସମସ୍ତେ ଯଦି ଆମେ ଗୋଟେ ଟିଭିରେ ଦେଖିପାରିବା। ବଲେ ମତେ ଲାଗୁଛି ସେଇ ହ ଏକ ଆଣୁଛି ଯେମିତି କି ସମସ୍ତଙ୍କର ଥାଉଛି ମୁଁ କିଏ କିଏ ଚାହୁଁଛି ମୁଁ କାର୍ଟୁନ ଦେଖିବି। କିଏେ ଯାଉଛି ମୁଁ ସିରିୟଲ ଦେଖିବି। କିଏ ଚାହୁଁଛି ଯେ ମୁଁ ଅ ଚଳଚିତ୍ର ଦେଖିବି କିନ୍ତୁ ସେମାନେ ସମସ୍ତଙ୍କୁ ମାନେ ନିଜର। ଇଚ୍ଛାଟାକୁୁ ବିରୋଧ। କରିକିରି। କେବଳ ଜଣଙ୍କର ଇଚ୍ଛା ନାହିଁ। ସେମାନେ ଦେଖିଥାଉଛନ୍ତି ସେଇଟା ବି ତ ମଧ୍ୟ ବିବିଧତା ମଧ୍ୟରେ ଏକ।
ଏକଥା ଏକ ମାନେ ବହୁତ ସତ କଥା କହିଲେ ଆଉ ଆମେ ଆମେ ଯେତେବେଳେ ଏକତ୍ର ହଉ ଆମର ଯଦି ମାନେ ନିକଟତରେ କାହାର ବାହାଘର ହେଇଥିବ ଆମେ ସେଇ ଭିଡିଓ ଟାକୁ ପକେଇକି ଗୋଟିଏ ଟିଭିରେ ଦେଖୁ ବହୁତ ମଜା ଲାଗେ ଆରେ ଦେଖ ମୁଁ ଏମିତି ପିନ୍ଧିଥିଲି। ମୁଁ ଏଇୟଆ କରୁଥିଲି ସିଏ ସେୟ କରୁଥିଲା ମାନେ କିଛି ସମୟ ପାଇଁ ଆମେ ଟିକେ ଆମେ ଅତୀତର ସ୍ମୃତିକୁ ଫେରି ଯାଉ ଲାଗୁଛି ସତେ ଯେମିତି ଏଇଟା କାଲି ହିଁ ହେଇଛି। ଏମିତି ହିଁ ଆମର ଅନୁଭବ ହୁଏ।
ଖୁସି ଲାଗେ ଯେତେବେଳେଲେ ଘରେ ସମସ୍ତେ ଥାଆନ୍ତି ନହେଲେ ଆମେ ବି ଯେତେବେଳେ ତାଙ୍କ ଘରକୁ ଯାଇଥାଉ। ଟିକେ ଲାଗେ ମାନେ ପ୍ରଥମ ତ ଲାଗେ ଯେ ଟିକେ କେମିତି ଲାଗେ କିନ୍ତୁ ଧୀରେ ଧୀରେ ସେତେଳେ ଆମେ ଇଏ ହେଇଯାଇଥାଉ ପୁରା ଜଗିକି ଥାଉ ଯେ ହଁ ହଁ ଏମତି କରିବା ସେମତି କରିବା।
ହଁ ହଉ। ହଉ ଆପଣଙ୍କ ସହିତ କଥା ହେଇକି ମୋତେ ବହୁତ ଭଲ ଲାଗିଲା, ମୁଁ ବି ବହୁତ କିଛି ଶିଖିଲି ଆମର ପୁରୁଣା ଅତୀତ ମନେ ପଡିଗଲା। ହଉ ଠିକ ଅଛି ଧନ୍ୟବାଦ ରହୁଛି।